ହ୍ୟାଲୋ।
ହଁ ହଁ ଭଏସ ଟା କ୍ଲିଅର ଆସୁ ଆସୁଛି।
ଆଜ୍ଞା।
ହଁ ହଁ କୁହନ୍ତୁ।
ଆପଣଙ୍କ ମ୍ୟାମ ଆପଣଙ୍କ ଘର?
ଅଁ ମୋ ଘରେ ଏଇ କଟକ।
କଟକ ଆଚ୍ଛା ଆମର ବି ସେଇ ପାଖାପାଖି ଆମ ଘର ଆଉ।
ଓହୋ ହୋ କୋଉଠି ପାଖାପାଖି କଟକରେ?
ଆଜ୍ଞା ଆମର କୋଟାଉତର ଆମ ଜାଣି ଆମର କଟକରୁ ଆପଣ ଜାଣିଥିବେ ଖଣ୍ଡଗିରି ଆମର କଟକ ପଛକୁ?
ଓହୋ।
ଆଜ୍ଞା ଆମର ସେଇଠି ଆଜ୍ଞା ଆମ ଘର।
ହ କଣ କରୁଛି ଏବେ ମିନ୍ସ ଷ୍ଟଡି ୟା ଜବ୍? ନା ନା ମୁଁ ପଚାରିଲି ଜବ୍ କରୁଚ ବି କି ଷ୍ଟଡି?
ନାଇଁ ମ୍ୟାମ୍ ମୋର ଏବେ ପ୍ଲସ ଥ୍ରୀ ସରିଲା ଆପଣଙ୍କର?
ଓହୋ ମୋ ଏବେ ସେକେଣ୍ଡ ଇୟର ହବ।
ପ୍ଲସ୍ ଟୁ?
ହଁ ନା ପ୍ସସ୍ ଥ୍ରୀ ସେକେଣ୍ଡ ଇୟର।
ଆଜ୍ଞା ଆଜ୍ଞା ମୋର ଏବେ ସରିଲା ଆଉ।
କଣ କ କୋଉ ଷ୍ଟ୍ରିମ୍?
ମ୍ୟାଥ୍ ମ୍ୟାଥ୍ ମ୍ୟାଥ୍ ମ୍ୟାଥ୍ ମ୍ୟାଥ୍। ଆପଣଙ୍କର?
କମର୍ସ।
ଆଜ୍ଞା ଆପଣ ଏବେ ଆମ ଆଡ଼େ ଆମ ଖଣ୍ଡଗିରିଆଡ଼େ କେବେ ଆସନ୍ତି?
ନା ଏବେ ଯାଇନି ମୁଁ। କାହିଁକି ଆଗରୁ ମୁଁ ପାରାଦୀପରେ ରହୁଥିଲି ତ ଏବେ ଆସିଲି।
ଆଜ୍ଞା। ଆମର ଏପଟେ ମ୍ୟାମ୍ ଖଣ୍ଡଗିରିର ଆମର କଣ୍ଡୁଆ ଜାଗାରେ ଆମ ଘର। ମାନେ ଆମ ଆମ ମ୍ୟାମ୍ ଆମ ଡିଷ୍ଟ୍ରିକ ଆମ ଡିଷ୍ଟ୍ରିକଟା ମ୍ୟାମ୍ ଖଣ୍ଡଗିରିରେ ଯାଉଛି କିନ୍ତୁ ଆମ ଘର ମ୍ୟାମ୍ ଆମର କଣ୍ଡୁଆ ରେ।
ଓହୋ ଭଲ ଆଉ ସେପଟେ କଣ ଫେମସ କଣ?
ଆମର ମ୍ୟାାମ ଏପଟରେ ଫେମସ ଆମର ଏପଟେ ଗୋଟେ ଡ୍ୟାମ ଅଛି ମ୍ୟାାମ୍ ଜାଣିଥିବେ? ମ୍ୟାମ ଆମ ଏପ ଆମର ଏପଟେ କଣ୍ଡୁଆ ଡ୍ୟାମ୍ ଗୋଟେ ମ୍ୟାମ୍ ଅଛି ଆମ ଗାଁ ନାଁରେ।
ଓହୋ ହୋ ହୋ ଆଚ୍ଛା। ଆଉ ତମର ପ୍ରପର ଘର ସେଇଠି ନା?
ହଁ ମ୍ୟାମ୍ ଆମର ଆମ ଘର ହେଉଛି କଣ୍ଡୁଆ କିନ୍ତୁ ଆମ ଡିଷ୍ଟ୍ରିକ୍ଟ ମ୍ୟାମ୍ ଖଣ୍ଡଗିରି।
ହଁ ହଁ ବୁଝିଲି।
ଆଜ୍ଞା।
ଲବ୍ ଏବେ ତ ପ୍ଲସ୍ ଥ୍ରୀ ତମ ଆପଣଙ୍କ ଏବେ ସରିଲା
ଆଜ୍ଞା ଏବେ ରିସେଣ୍ଟ ଯୋଉ ଆମର ଏକ୍ଜାମ ହଉଥିଲା
ହଁ ହଁ ଆଉ ଏବେ କଣ କରିବେ?
ମ୍ୟାମ ଏବେ ଭାବୁଛି ପିଜି କରିବି।
ଆପଣଙ୍କର ଚାରି ବର୍ଷ ନଥିଲା ନା?
ନାଇଁ ମ୍ୟାାମ ତିନି ବର୍ଷ ଥିଲା।
ହଁ ଆମର ଏବେ ଚାରି ବର୍ଷ ହେଇଗଲା।
ଆଚ୍ଛା ଆଚ୍ଛା।
ହଁ।
ଆଉ ମ୍ୟାମ କଣ ଖାଇଛନ୍ତି?
ମୁଁ ଏବେ ମ୍ୟାଗି କରିଥିଲି।
ଆଚ୍ଛା ଆଚ୍ଛା ହଉ ଆପଣଙ୍କର ଆମେ ମୁଇଁ ଖାଇଥିଲି ଭାତ ରୁଟି ପରଟା।
ଓହୋ ଆପଣ ଘରେ ରହନ୍ତି ନା ମତଲବ ବାପା ମାଆ ମା ସାଙ୍ଗରେ
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ?
ନା ନା ମୁଁ ହଷ୍ଟେଲ ରେ
ଆଚ୍ଛା ଆପଣ ଏବେ ମାନେ ହଷ୍ଟେଲରୁୁ ଫ୍ରି ହେଇକି ଆସିଛନ୍ତି ବୋଧେ? ନା ହଷ୍ଟେଲରେ ହିଁ ରହିଛନ୍ତି?
ନା ଏବେ ହଷ୍ଟେଲରୁ ଫ୍ରି ହେଇକି ମୋ ସାଙ୍ଗ ଘର ଆସିଛି।
ଆଛା ଆଛା ଆପଣ ମାନେ ଆପଣଙ୍କ ଘର କଟକର ମ୍ୟାମ୍ ପ୍ରପର ଜାଗାଟା କୋଉଁଠି?
ନା ମୁଁ ମତ ମୋ ସାନ ଭଉଣୀ ସେଇଠି ପଢ଼ୁଛି ସେ ଏଜୁକେଟର୍ସ କୋଚିଂ ସିଡିଏ ସେକ୍ଟର ଟେନ୍ ସେପ ଗୋଟେ ରହୁଚନ୍ ରହୁଛି।
ଆଜ୍ଞା ମ୍ୟାମ୍ ଆପଣ ରଥଯାତ୍ରାରେ କେବେ ପୁରୀ ଯାଇଛନ୍ତି?
ରଥଯାତ୍ରା ଭାବିଛି ରଥଯାତ୍ରା ଯାଇନି କେବେ କାହିଁକି ଏତେ ଭିଡ ନା। ତ ରଥଯାତ୍ରା ଯାଇନି ଆ ଆଉ ଯାଇଛି ପୁରୀ ରଥଯାତ୍ରା ପରେ ଆଗ ପ ସେମିତି ଯାଇଛି ଲେକିନ୍ ରଥଯାତ୍ରା ମେନ୍ ଯାଇନି।
ଆଜ୍ଞା ଆମେ ବି ଏଥର ଭାବୁଥିଲୁ କି ରଥଯାତ୍ରାକୁ ଯିବୁ ବୋଲି କିନ୍ତୁ ଯୋଉ ଭିଡ ଲାଗି ମ୍ୟାମ ମନ ହଉନି।
ହଁ ସେୟା ନା।
ଆଜ୍ଞା।
କେମିତି ଏତେ ଭିଡ଼ ଆଉ ଦେଖିବା ଆମ ମୁଁ ବି ଭାବିଥିଲି ବାପା କହିଲେ କି ରଥ ଯାତ୍ରା ପରେ ଯିବା।
ଆଜ୍ଞା ସେଇଟା ହିଁ ଠିକ ନାଁ ମ୍ୟାମ୍ କାରଣ ଏବେ ଯୋଉ ଭିଡ ହଉଛି ଆପଣ ଝିଅ ଲୋକ ଯାଇପାରିବେନି ଆପଣ ଯାହାନେବି ଆମର ଭିଡ ଭିଡ ଲାଗି ଆପଣ ଜାମ୍ ବହୁତ ହବ ଯେହେତୁ ଆପଣଙ୍କ
କଣ କହିଲେ?
ଯେହେତୁ ଆପଣ ଝିଅ ଲୋକ ଏତେ ଜାମ ରେ ଆପଣ ଯିବାଟା ଠିକ ନାହିଁ।
ହଁ ସେଥିପାଇଁ ଆମେ ଘର ଛାଡୁନାହାନ୍ତି। ନହେଲେ ଆମେ ସାଙ୍ଗମାନେ ସବୁ ଯିବି ଯିବୁ ଭାବିଥିଲି।
ଆଜ୍ଞା ଆଜ୍ଞା ଯାଆନ୍ତୁନି।
ହଁ ଏ ଆଉ ଆମର ଏବେ ଏକ୍ସାମସ ହବ ନା।
ଆଜ୍ଞା।
ସେମେଷ୍ଟର ଟୁର ଏକ୍ଜାମସ ଚାଲିଛି ଏବେ।
ଆଜ୍ଞା।
ହଁ ତବେ ପର ଦିନ ଆମର ଇଂଲିଶ ଅଛି।
କଣ କହିଲେ ମ୍ୟାମ୍?
ପ ପରଦିନ ଆମର ଏକ୍ଜାମ ଅଛି ଇଂଲିଶ।
ଆଚ୍ଛା ଆଚ୍ଛା। ଆପଣ ଏବେ ଆପଣ ଇଆଡ଼େ ପାଣି କୋଇଲିଆଡ଼େ ଆସିଛନ୍ତି।
ଅଁ ବୁଝି ପାରିଲିନି ପାଣି ପଡିଲି କଣ କହିଲେ? ନା ସେପଟେ ମୁଁ କହିଲି ନା ମୁଁ ଏବେ ଜଷ୍ଟ୍ କଟକ ଆସିଛି ତ ଆଗରୁ ମୁଁ ସେଠି ଥିଲି ମୁଁ ପା ପରାଦ୍ୱୀପରେ ରହୁଥିଲି।
ଆଜ୍ଞା।
ହଁ ତ ଏବେ ମୁଁ ଏତେ ଜାଣିନି।
କୁହନ୍ତୁ ନା?
ହଁ ଆଉ ଆପଣ ପିଜି ପରେ ମତଲବ କଣ ଭାବିଛ କରିବ?
ପିଜି ପରେ ମ୍ୟାମ ଟିଚର୍ସ ଲାଇନ ରେ ଯିବି ବୋଲି ଭାବିଛି ଆପଣଙ୍କର କଣ ସେମିତି ଗୋଲ ଅଛି ମାନେ? ହଉ ଅଛି
ମୁଁ ପ୍ଲାନ୍ ମତଲବ ଏମତି ବି ଗ୍ରାଜୁଏସନ ସରିଲେ ତାପରେ ବ୍ୟାଙ୍କିର ଗୋଟେ ଏକ୍ସାମ୍ କ୍ଲିୟର କରିବି। ହେଇଯିବ ତ ବ୍ୟାଙ୍କିଙ୍ଗ
ଆଚ୍ଛା ଆଚ୍ଛା।
ହଁ। ମେନ୍ ତ ବ୍ୟାଙ୍କିଙ୍ଗ ଅଛି ତାପରେ ଦେଖିବା ଆଉ
ଆଚ୍ଛା ଆପଣ ଆପଣ ଫ୍ୟାମିଲି ମ୍ୟାମ କେତେ ଜଣ ଲୋକ?
ଆମେ ମୁଁ ମୋ ବାପା ମୋ ଭଉଣୀ ମୁଁ ମାମା।
ଆଚଛା ଆଚ୍ଛା ଆପଣ ଜଇଣ୍ଟ ଫେମିିଲ ନା
ନା ଜଏଣ୍ଟ ମୁଁ ଆଚୁଆ ଘର ଏମ ପି
ଏମ୍ ପି
ହଁ।
ଆଜ୍ଞା।
ତ ଏମି ର ମୁ ସବୁ ଜଏଣ୍ଟ ଫ୍ୟାମିଲି ଅଛି ସେଠି।
ଆଚ୍ଛା ଆଚ୍ଛା ଆପଣ ମାନେ ପପର ଘ ଆପଣଙ୍କ ଘରଟା ହେଲା ୟୁପି ରେ ଆ ପଣ ଏଠି ଆସିକି ରହିଛନ୍ତି ନା ମଧ୍ୟପ୍ରଦେଶ,
ହଁ ଆଉ ମୋ ବାପା ଏଇଠି ଜବ୍ କରୁଛନ୍ତି ନା ଜିନ୍ଦେଲ ରେ,
ଆଜ୍ଞା।
ତ ଆମେ ଏଇଠି ଅଛୁ।
ଆମର ଯୋଉ ଜିନ୍ଦଲ ପ୍ଲାଣ୍ଟ ତ?
ହଁ ହଁ ଜିନ୍ଦଲ।
ଆପଣ ଆପଣ ଆମ ଖଣ୍ଡଗିରି ରେ କଣ ଜାଣିଛନ୍ତି?
କଣ କହିଲେ?
ମାନେ ଆମର ଆମ ଖଣ୍ଡଗିରି ବିଷୟରେ ଆପଣ କିଛି କଣ ଜାଣିଛନ୍ତି ଆମ ଡିଷ୍ଟ୍ରିକ୍ଟ ବିଷୟରେ କିଛି କୁ କୁହନ୍ତୁ,
ଓହୋ ମୁଁ କିଛି ଜାଣିିନି ଖଣ୍ଡଗିରି ବିଷୟରେ ମୁଁ ପାରଦ୍ୱୀପ୍ ବିଷୟରେ ଜାଣିଛି ଖାଲି।
ପାରାଦୀପି,
ଆଉ ତେ ଆପଣ ପାରତି ପାସଛ,
ଯାଇଛି ଯାଇଛି ନିଶ୍ଚୟ।
ସେପଟେ ବାଲିଯାତ୍ରା ଆଉ ସେ କଣ କଣ ଗୋଟେ ମୁଁ ଭୁଲିଗଲି ମନେ ପଡୁନି,
ଆଛା। ଟେସ୍
ନା ନା ସେମତି ନାଇଁ। ଅ ଆପଣଙ୍କ ସେ ହଁ। ମୁଁ କହିଲି ଆଉ ରିଜଲ୍ଟ ଆସିଗଲାଣି ତ ଆପଣଙ୍କୁ?
ଆଜ୍ଞା।
ଅହୋ ଆମର ଏ ସିିନିଅର୍ସର ଆସିନି ଏ।
ଆମର ମ୍ୟାାମ୍ ମୋର ଚାର୍ ମୋର ଚାରିଶ ରହିଥିଲା ମ୍ୟାମ୍।
ଆଉଟ୍ ଅ ବତଲ ଚାରିଶ କେତେରୁ?
ମ୍ୟାମ୍?
ଚାରିଶ? ସି ଜି ପି ଏ ହାଲୋ।
ମ୍ୟାମ୍ ସେଭେଣ୍ଟି ପରସେନ୍ ଥିଲା ମୁଁ ଆମେ ଆଉ ଗୋଟେ ସବ୍ଜେକ୍ଟ୍ ରେ ମୁଁ ଆମେ ଯୋଉ ଆମର ଯୋଉ ଇଣ୍ଟରନାଲ୍ ଏବେ
ଅ କ୍ଲିଅର୍ ଆସିନି।
କ୍ଲିଅର୍ ଆସିନେ
ହଁ ଏବେ କୁହନ୍ତୁ।
ଆଉ ମ୍ୟାମ୍ ଗୋଟେ ସେମିଷ୍ଟର କରିଦେଇଥିଲି ମୋର ହାଇଏଷ୍ଟ୍ ଚାରଶ ମାର୍କ ଆସ୍
ଅହ ଭଲ ଆପଣଙ୍କ ମ୍ୟାସ୍ ଅନର୍ସ ନା?
ଆଜ୍ଞା।
ହ ହଉ।
ଟୋଟାଲ୍ ମୋର ମ୍ୟାମ୍ ସେଭେଣ୍ଟି ପରଛେଁ।
ହଁ ହଁ ଆପଣଙ୍କୁ ଆଉ ତାହେଲେ ମ୍ୟାଥ ଭଲ ଲାଗେ ନାଁ?
ଆଜ୍ଞା ଆପଣ କଣ ପରନ୍ତି କି?
ମୁଁ କମର୍ସ ବି କମ୍।
କମର୍ସ ଆଚ୍ଛା ଆଚ୍ଛା ବ୍ୟାଙ୍କ୍ ଲାଇନ୍ ନାଁ?
ହଁ।
ଭଲ ସେଟା ବି ମ୍ୟାମ୍ ଭଲ ଆପଣ ଓଉତିରେ ରହିଛନ୍ତି ଯେ। ଆପଣ ଏଟା ମ୍ୟାମ୍ ପର୍ସନାଲ୍ ଫୋନ୍?
ହଁ ପର୍ସନାଲ୍।
ଆଚ୍ଛା ଆଚ୍ଛା ଆପଣ ଏ ଉଁ ଆପଣୁ କଲ୍ କନେ ଆପଣ ଉଠେଇବେ ତ?
ହଁ କଣ କହିଲେ?
ଆଜ୍ଞା ମୋର ଯେତଳେ କଲ୍ ଆସିବ ମୁଁ ଆପଣଙ୍କୁ ଦେବି ଆଉ।
ହୋଉ।
ହାଲୋ ହାଲୋ ମ୍ୟାମ୍ ଆପ ମୁଁ ଦେଲେ ଆପଣ ଉଠାଇବେ ତ?
ହଁ, ଉଠେଇବି ନା।
ଆଜ୍ଞା ମାଡ଼ାମ୍ ନାଁ ମୁଁ କାଳେ ଆପଣ କାଳେ ଉଠେଇବି କି ନାଇଁ ମୁଁ ସେଥିପାଇଁ କୋଉଥୁଲି।
ନାଁ, ନାଁ।
ନାଇଁ ଆମେ ମ୍ୟାମ୍ ଆଜ୍ଞା ମୁଁ ଆପଣଙ୍କୁ କଲ୍ କରିବି ଆପଣ ଉଠାଇବେ।
ହଁ, ହଉ ଅ କୁହନ୍ତୁ ଆପଣ କଣ ଆପରେ କଲ୍ କରିବେ କହୁଚ କି?
ନାଇଁ ଆପଣ ଆପ୍ ରେ କଲ୍ କରିନେ ଉଠାଇବେ ପର୍ସନାଲ୍ କନେ ଉଠାଇବେ ତ?
ହଁ ଏବେ ମୋ ବୋହୁତ ସାରା ଟାକ୍ସ ଅଛି ତ।
ଆଜ୍ଞା ଆପଣ ଫ୍ରି ଆପଣ ଫ୍ରି ହେଲେ ମୋତେ ହିଁ କଲ୍ କରିବେ।
ହଁ, ହଁ, ତାପରେ କଇବି।
ଆଜ୍ଞା, ଆଜ୍ଞା ମାନେ ମୁଁ ଫ୍ରି ହେଲେ ଆପଣଙ୍କୁ କଲ୍ କରିପାରିବି ତ?
ହଁ, ହଁ, ହଁ।
ଆଉ କିଛି ପ୍ରୋବ୍ଲେମ୍ ଅଛି ଆପଣଙ୍କର?
ଏବେ ତ ଆମର ଏଗ୍ଜାମସ୍ ଅଛି ତାପରେ ଆଉ ତ ଆପଣ ଅ ନାଁ, ନାଁ, କିଛି କହିନି, ଆଉ ପି ଜି କୋଉଠି କରିବେ?
ଭାବୁଛି ଭୁବନେଶ୍ଵରରେ କରିବି ବୋଲି।
ହଁ ହଁ।
ଆଜ୍ଞା।
ଭୁବନେଶ୍
ଓ ମ୍ୟା ମ୍ୟାମ୍ ଆପ ଆପଣଙ୍କୁ କଲ୍ କରିବି ପର୍ସନାଲ ଆଉ ତମ ସହ କଥା ହେଇ ଭଲ ଲାଗିଲା। କଲ କନେ ଉଠେଇବେ? ମୁଁ କହିଲି ପର୍ସନାଲ ଫୋନ କରିବି, ମ୍ୟାମ୍ ଉଠେଇବେ?